ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ଜୟ ଜଗନ୍ନାଥ। ଆଜ୍ଞା ନମସ୍କାର। ନମସ୍କାର। କୁହନ୍ତୁ? ଆଜ୍ଞା କଣ କରୁଚନ୍ତି? ଆଉ ଆପଣ ଖାଇ ପିଇସାଇଲେଣି?
ଆଜ୍ଞା।
ଓହୋ କଣ ଖାଇଲେ ଆଜି। ରୋଷେଇ କଣ ହେଇଥିଲା?
ଏଇ ସାର୍ ଚିକେନ କୁ ଭାତ ଆଉ ଭଜା କଣ ଟେ ହେଇଥିଲା ଖାଇଥିଲି।
ଓହୋ। ଆଉ ରାତିରେ ଭାତ ଖାଅ?
ଆଜ୍ଞା। ଆପଣ ରୁଟି ଖାଆନ୍ତି କି ସାର ଡାଇବେଟିସ ପେସେଣ୍ଟ କି?
ହ୍ୟାଲୋ ହଁ ହଁ ଆମେ ରୁଟି ଖାଏ ହିଁ।
ଆଜ୍ଞା ଆଜ୍ଞା।
ଓହୋ ଆଉ ଆପଣଙ୍କର ଆଉ କଣ କହୁଥିଲି ଆଉ ସ ଖରାବେଳେ ଆଜି କଣ ଖାଇଥିଲେ ସେଇ ଚିକେନ?
ଖରାବେଳେ ସାରେ ଏ ଉଁ ଚିକେନ ନୁହେଁ ସାର୍ ଖରାବେେଳେ ମାଛ ହେଇଥିଲା।
ଓ ହ ଆଉ ଆପଣଙ୍କ ସେଠି ଆଜି ବର୍ଷା ହେଇଚି?
ହ ହଁ ସାର୍ ବର୍ଷା ହେଇଚି ବର୍ଷା ହେଇଚି ଆଜି ଖରାପ ମାନେ ଗୋଟେ ରୁ ଦିଟା ସମୟରେ ବର୍ଷା ଯାଇଥିଲା ପରେ ଘଣ୍ଟେ ପୁରା। ଜୋର୍ସେ ବର୍ଷା ହେଇଥିଲା ପୁରା ବିଲ ବାଡି ପାଣି ପୁଡି ଯାଇଛି ରାସ୍ତାଘାଟ ବି ପାଣି ପୁଡି ଯାଇଚି।
ଓ ହୋ।
ଆଜ୍ଞା।
ଆଉ ସାର୍ ଆପଣ କଂ କରନ୍ତି।
ଆମର ବି ଆଜି ବର୍ଷା ହେଇଥିଲା ଦିନ ଏଗାର୍ଟାରେ ବର୍ଷା ଷ୍ଟାଟ୍ ହେଲା।
ଆଜ୍ଞା।
ତାପ୍ରେ ସେଇ ବାର୍ଟା ବେଳକୁ ସର୍ଜାଇଥିଲା ବର୍ଟା ଗୋଟ୍ ଟେ ଳକୁ ସର୍ଯାଇଥିଲା ବର୍ଷା। ବୋଉ ଜାଗାରେ ଆଜି ବର୍ଷା ହେଇଚି ଆଉ ସବୁ ଜାଗାରେ ଅଲ୍ଗା ଅଲ୍ଗା ଟାଇପ୍ରେ ଆଜି ବର୍ଷା ହେଇଚି।
ଆଜ୍ଞା ସାର୍ ଆପଣଙ୍କ ଘର କୋଉଠି।
ଆମ ଘର ଆକ୍ଚୁଆଲି କଟକ୍।
କଟକ୍ ଆଜ୍ଞା। ଆପଣଙ୍କ ସାରେ ସେପଟେ କଣ କେମିତି ବୁଲାବୁଲି ପର୍ଯ୍ୟଟନ ସ୍ଥଳୀ ଅଛି।
ଆମର୍ ତ କଟକ୍ରେ ପର୍ଯ୍ୟଟନସ୍ଥଳୀଲା କଟକରେ ତଂ ନାହିଁ କଟକରେ କିନ୍ତୁ ଆମର ର ଆମର ଚଣ୍ଡି ମନ୍ଦିର ଅଛି ବାରବାଟୀ ଦୁର୍ଗ ଆପଣ ଆସିକିନା ବୁଲିକି ଯା ଥି ବୁଲ୍ଥିବେ ଆସ୍ଚନ୍ତି କେବେ କଟକ୍।
ବାରବାଟୀ କଟକ୍ଅଃ ଯାଇଥାଏ କିନ୍ତୁ ବାରବାଟୀ କିଛି ଯାଇନି।
ଓହୋ ବାରବାଟୀରେ ଆମର ଯୋଉ କ୍ରିକେଟ୍ ଷ୍ଟାଡିୟମ୍ ଅଛି ଯୋଉଠି ଆପଣଙ୍କର କ୍ରିକେଟ୍ ଖଳୁ ହୁଏ ଏଇଣ୍ଟର୍ନେସ୍
ଆଜ୍ଞା।
ଏଜ୍ ସବ୍ଭ
ଆଜ୍ଞା।
ଯାତ୍ରା ବି ସେଇଠି ପଡେ ଏଠି ବାରବାଟୀ ଦୁର୍ଗ ଅଛି। ସେ ଜାଗାଟା ଦେଖିବେ ଗୋଟେ ମେ ଲାଗିବ ଐତିହାସିକ ଜିନ୍ଷ ଭଳିଆ। ମାନ ଦୁର୍ଗଟା ଗୋଟେ ଅଛି କଟକ୍ର। ଆପଣ କଟକ୍ ରେଲ୍ୱେ ଷ୍ଟେସନ୍ ଦେଖିଥିବ ରେଲ୍ୱେ ଷ୍ଟେସନ୍ ଆକୃତି ଟା ଯେମ୍ତି ଅଛି। ସେଇଟା ଦୁର୍ଗର ଆକୃତି ସେଇଟା କିନ୍ତୁ ଭାଙ୍ଗି ଭୁଙ୍ଗି ଆହୁରି ଛୋଟ ହେଇଗଲାଣି ମାନେ ଆଗୁରୁ ଟିକେ ଦେଖା ହଉଥିଲା ଏବେ ଆହୁରି ଆଉ ଦେଖା ଯାଉନାହିଁ।
ଆଗେ କର୍ ଏଇ ରିସେଣ୍ଟ୍ କି ମୁଁ କଟକ୍ ଯାଇଥିଲି ସେ ଏକ୍ଜାମ୍ ଦେଇତେ ଗୋଟେ ଏମେଏସ୍ ଦ ଇଜିଂନିୟରିଂ କଲେଜ୍ ତା ଆଗକୁ କଟକ୍ ରେଓ ଷ୍ଟେସନ୍ ଅଛି।
ଓ ହଁ।
ଆଜ୍ଞା। ଆଉ ସାର୍ ଆପଣ କଣ କରନ୍ତି।
ମୁଁ ଏଇ ଚାକିରି କର୍ଚି ଏଠି ଆଉ।
ଆଜ୍ଞା କଣ କର୍ପୋରେଟ୍ ନା ଗମେଣ୍ଟ୍।
ନା ପ୍ରାଇଭେଟ୍ ଚାକିରୀ କରିଛି ମୁଁହରେ ଆପଣ କଂ କରନ୍ତି।
ମୁଁ ସାର୍ ଏଇ ବି ଏସ୍ ସି ମୋର ଫାଇନାଲ୍ରେ ସର୍ଲା ଏବେ ଉ ଫିଜିକ୍ସନର୍ସ ନେଇକି ପଢୁଥିଲେ ସରିଲା ଏବେ ମୋର ଗ୍ରାଜୁଏସନ୍।
ହଁ।
ୟେ
ତେଣୁ ତମକୁ ସେଇ ଲିମିଟ୍ ବୁଝିବାକୁ ପଡିବ। ଆଉ ଆଉ କଣ ଆପଣ ଜାଗାରୁ କହୁଛନ୍ତି।
କଂ କହିଲେ ସାରେ।
ଆପଣ କୋଉଠୁ କହୁଛନ୍ତି? ଅ ହ କେଉଁଝରରେ ସବୁ କଣ କଣ ସ ସବୁ ବୁଲିବା ଜାଗା ଅଛି। କେଉଁଝର ମୁଁ ବହୁତ ଯାଇଛି କିନ୍ତୁ ବହୁତ ଜାଗା ଯାଇଛି କେଉଁଝର।
ଆପଣ ସାନ ଘାଗରା ବଡ଼ ଘାଗରା ଆଉ ଅଛି ଏପଟେ ଯେଉଁ ଅ ସୀତା କୁଣ୍ଡ ଅଛି ଗୋଟେ ଆମର କଣ କହିଲେ ଏଟା ଅ ଠିକସେ ଏଟା ଇଏ ହୋଉନି ଭିମକୁଣ୍ଡଟା ସାର୍ ମୟୂରଭଞ୍ଜରେ କି କେଉଁଝରରେ ଯାଉଛି ମୁଁ ଠିକ ସେ ରିକଲ୍ କରିି
ନା ନା ଆକ୍ଚୁଆଲି ମୁଁ ଜାଣିଛି ଭୀମକୁଣ୍ଡ ତାର ଭୀମକୁଣ୍ଡ ର ଦି ପଟ ଅଛି। ଗୋଟେ ପ ଦି ପଟ ଯାକ ପିକ୍ନିକ୍ ସ୍ପଟ ଗୋଟେ ପଟ କେଉଁଝରରେ ଯାଉଛି ଗୋଟେ ପଟ ମୟରଭଞ୍ଜରେ ଯାଉଛି।
ହଁ ଆଉ ଆମର ସେମିତି କି ଯୋଉ ସୁନାମୁଣି ଜଙ୍ଗଲ ବିଚ ଅଛି କେଉଁଝରରେ ଆଉ ଏଇ ସବୁ ସାର୍ ବହୁତ ଆଉ ମା ତାରିଣଙ୍କ ମନ୍ଦିର ତ ଫେମସ ଏଠି ଆପଣ ଜାଣିଥିବେ କେଉଁଝରର।
ଜି ସାନ ଘାଗରା ଯାଇଛି। ବଡ଼ଘାଗରା ଯାଇଛି ଖଣ୍ଡାଧାର ଯାଇଛି ମା ତାରିଣୀଙ୍କ ମନ୍ଦିର ଯାଇଛି। ଆଉ ଭୀମ କୁଣ୍ଡଟା ମୁଁ ଯାଇଛି ବାରିପଦା ସାଇଡ଼୍ ଭି ବାରିପଦା ମାନେ ଆମର ମୟୂରଭଞ୍ଜ ସାଇଡ଼୍ ଭୀମକୁଣ୍ଡ ଯାଇଛି। କେଉଁଝର ସାଇଡ ଭୀମକୁଣ୍ଡ ଯାଇନି କିନ୍ତୁ ଦେଖାଯାଏ ଏପଟୁ ସେପ ଏପଟ ଦେଖା ଯାଏ ଟିକେ ଦୂରରେ ସେପଟେ ବି ଲୋକ ପିକନିକ କରୁଛନ୍ତି ଦେଖିଛି। ଏପଟ ବି ଲୋକ ପିକ ଏ ବର୍ତ୍ତମାନ ରେଟ କଣ ଅଛି?
ଆଜ୍ଞା। ଆଉ ସାର୍ ଆପଣ ଓ ଖା ହଁ ଆଜ୍ଞା ଓଡିଶାରୁ ଯାଇଛିନା।
କୋଉଠିକି ଯାଇଛନ୍ତି?
ଓଡିଶା ବାହାରକୁ ଯାଇଥିଲୁ ଅ ଅଯୋଧ୍ୟା ଯାଇ ଥିଲୁ ଏ ରାମ ମନ୍ଦିର ଏସବୁ ଜାଗା ଯେମିତି କିି ଆଉ ହ କୁହନ୍ତି ମଧ୍ୟପ୍ରଦେଶ ଆଉ ଅ ବିହାର ଯାଇଥିଲୁ ଚିତ୍ରକୂଟ ଏଇ ସବୁ ଜାଗା ନା ବିହାର ଯୋଉ ବଦଗୟା।
ସେ ଯୋଉ ବଡ ଷ୍ଟାଚ୍ୟୁ ଗୋଟେ ଅଛି ଆମର ଷ୍ଟାଚ୍ୟୁ ଅଫ ଦ ୟୁନିଟି ଯାଇଛନ୍ତି ସେଠିକି?
ଷ୍ଟାଚ୍ୟୁ ଅଫ୍ ୟୁନିଟି ସାର ମୁଁ ଯାଇନି ସେଠିକି। ଏଠି ତ ନାହିଁ ସାର ଷ୍ଟାଚିଉ ଅଫ ୟୁନିଟ।
ଷ୍ଟାଚିଉ ଅଫ ୟୁନିଟ ଆମର ଏଠି ଅଛି ସେଟା ଗୁଜୁରାଟ ରେ ଅଛି।
ଆଜ୍ଞା ଗୁଜୁରାଟ ରେ।
ହଁ। ସେଟା ଗୁଜୁରାଟରେ ଅଛି। ସେଟା ମୁଁ ଯାଇଥିଲି ସେଟା ବହୁତ ବଡ ଷ୍ଟାଚୁ ତିଆରି କରାହେଇଛି କେତେ କୁହନ୍ତି ତାକୁ ୱାନ ସେଭେଣ୍ଟି ସିକ୍ସ ମିଟର ନା କଣ ଆ ତାର ଉଚତା। ସେଠି ଆପଣ ତାଙ୍କ ଯେତେବେଳେ ତ ଗୋଡ ତଳେ ଠିଆ ହେବେ
ଆଜ୍ଞା।
ଗୋଡ ତଳେ ଯେତେବେଳେ ଠିଆ ହେବେ ମାନେ ଆପଣଙ୍କ ପାଦ ଯୋଉ ତାଙ୍କର ଷ୍ଟାଚ୍ୟୁ ଭିତରେ ସର୍ଦାର ବଲ୍ଲଭ ଭାଇ ଭ ପଟେଲଙ୍କ ଷ୍ଟାଚ୍ୟୁ ସେଇଟା ଆପଣ ପାଦ ତଳେ ଠିଆ ହେଲେ ସେ ପାଦଟା ତାଙ୍କର ମାନେ ମିନିମମ୍ ଆପଣଙ୍କର ଦି ମହଲା ଉଞ୍ଚା ହେଇଯିବ ମାନେ ଗୋଟେ ଗୋଟ ମହଲା ଉଞ୍ଚା ହବ। ଗୋଟେ ମହଲା ଦେଢ ମହଲା ଉଞ୍ଚା ହବ।
ଆଜ୍ଞା।
ଆଉ ସେଟା ତା ଗା ଭିତରେ ଲିଫ୍ଟ ଫିଫ୍ଟ ଲିଫ୍ଟ ଅଛି ଆପଣଙ୍କର ତାଙ୍କର ଛାତି ଯାଏଁ ଲିଫ୍ଟରେ ଯାଇପାରିବେ। ସେଠୁ ଠିଆ ହେଇକିନା ନର୍ମ ନର୍ମଦା ନଦୀକୁ ପୁରା ଦେଖିପାରିବେ। ସେଟା ନର୍ମଦା ନଦୀ ବନ୍ଧ ପାଖରେ ଅଛି। ବହୁତ ବଡ଼ ମୂ ମୂର୍ତ୍ତି ଅଛି ତା ଭିତରେ ସଦାର ବଲ୍ଲଭ ଭାଇ ଫଟେଲଙ୍କର ସବୁ ମ୍ୟୁଜିୟମ ଟାଇପର କରା ହେଇଛି। ଆଉ ରା ରାତିରେ ଲାଇଟ ଶୋ କରା ହୁଏ ଭଲ ଲାଗେ ମୁଁ ଯାଇଥିଲି ବୁଲିିବାଲି ଆସିଥିଲି।
ଆଜ୍ଞା
ଆଉ ଗୋଟେ କଣ ବର୍ଷା ହଉଥିଲା। ତା ପାଖରେ ଗୋଟେ କଣ ଅଭୟାରଣ୍ୟ ଟାଇପିର ଅଛି। ମୁଁ ଆଉ ଯାଇପାରିଲିନି। ସେ ଜାଗକୁ ବଷ୍ ବର୍ଷା ହୋଉଥିଲା ସେ ଦିନଠୁ ଯାଇପାରିଲିନି ବୁଲିବାଲି ଆସିଥିଲି ଆଉ। ଆପଣ କେବେ ଯିବେ କାହିଁକି ନା ସେଟା ସ ମାନେ ସେ ଟୋଟାଲ ୱାଲଡର ସବୁଠୁ ଉଚ୍ଚା ଚାଲିଚି ତ ଆକ୍ଚୁଆଲି ଥରେ ଆଟଲିଷ୍ଟ ଯାଇକିନା ବୁଲିବା କଥା ସେଠି।
ଆଜ୍ଞା ଗୁଜୁରାଟା ସାର୍ ଗୋଟେ ଧାମ ଅଛି ଜାଣିଥିବେ।
ଗୁଜୁରାଟରେ ଆମର ଇଏ ଅଛି ଆମର କଣ ଦ୍ୱାରିକା।
ଦ୍ବାରିକା ଗୋଟେ ଧାମ ଆଜ୍ଞା।
ଦ୍ବାରିକା ଅଛି ମୁଁ କେବେ ସେଠିକି ଯାଇନି?
ଆଜ୍ଞା
ଏଁ ସେଠି ଷ୍ଟାଚ୍ୟୁ ଫେମ୍ ଗୁଜୁରାଟ ଖାଲି ଯାଇଛି। ଆଉ ବରୋଦରା ଯାଇଥିଲି।
ବଡ଼ ଦ୍ବାରିକା।
ବରୋଦରା ଯାଇଥିଲି। ଏଇ ଦିଟା ଜାଗା ଯାଇଛି ଗୁଜୁରାଟରେ।
ଆଜ୍ଞା
ଆଁ ଆପଣ କୋଉଠି ଅଯୋଧ୍ୟା ଯାଇଥିଲେ। ଅଯୋଧ୍ୟାରେ କେମିତି ଯାଇଥିଲେ?
ଏଇ ବସରେ ଆଜ୍ଞା ଆମ ଗାଁ ଲୋକ ସବୁ ଯାଇଥିଲେ।
ଅଁ ହଁ
ଆଜ୍ଞା
ଆଉ
ସେଇ ହାଟରେ
ଆଉ ବମ୍ବେ କେବେ ଯାଇଚନ୍ତି?
ନାଇଁ ସାର୍ ମୁମ୍ବାଇ କେବେ ଯାଇନି।
ହଁ ମୁମ୍ବାଇ ମୁଁ ଯାଇଛି। ସେଠି ଗେଟୱେ ଅଫ୍ ଇଣ୍ଡିଆ ଅଛି। ହେଠୁ ମୁଁ ଏତେ ଅଳ୍ପ ବୁଲିଚି। ହଁ ମୁମ୍ବାଇ ମୁଁ ଯାଇଛି। ମୁଁ ଅଳ୍ ଅଳ୍ପ ବୁଲିଛି। ମୁଁ ଏଇ ଅଫିସ କାମରେ ଯାଇଥିଲି। ଗେଟୱେ ଇଣ୍ଡିଆ ଦେଖିଥିଲି। ପ୍ଲସ୍ ଆମର ଇଏ ଦେଖିଥିଲୁ ଏଇଠି ସିଦ୍ଧି ବିିନାୟକ ମନ୍ଦିର। ଆପଣ ସିଦ୍ଧି ବିିନାୟକ ମନ୍ଦିର ଶୁଣିଥିବେ ସମସ୍ତେ ଯାଆନ୍ତି ହଁ। ସେ ମନ୍ଦିରର ମହତ୍ଵ ହଉଛି ମାନେ ଆପଣ ମନ୍ଦିର ଭିତରକୁ ଯିବେ ମାନେ ଗଣେଶଙ୍କ ମୂର୍ତ୍ତି ବହୁତ ଛୋଟ। ହେଲା ଆପଣ ଯୋଉ ଆଶା କରିଥିବେ ବଡ଼ ବଡ଼ ମୂ ମୂର୍ତ୍ତି ହେଇଥିବ। କିନ୍ତୁ ବହୁତ ଛୋଟ ମୂର୍ତ୍ତି କିନ୍ତୁ ସେ ବହୁତ ସିଦ୍ଧ। ଏଠି ବହୁତ ଲୋକ ଯାଆନ୍ତି ଭିଡ଼ ହୋଇ ହୋଇଥିବ ଲାଇନ ଲଗେଇବାକୁ ପଡ଼େ। ଆପଣଙ୍କ ଏଇଟାକୁ ମୂର୍ତ୍ତି ବହୁତ ବଡ଼ ହେଇଥିବ ଦେଖାଯିବ। କିନ୍ତୁ ମୂ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସର୍ ଉଁ ଯାଇଥିଲୁ ମନ୍ଦିର ଯାଇଥିଲୁ ଉତ୍ତରପ୍ରଦେଶର ବହୁତ ସାରା ମନ୍ଦିର ଯେମିତି କି ବିକାନ୍ ବିହାରୀ ଆଉ ଯୋଉ ଏଇ ସବୁ ଛୋଟ ମୋଟ ଜାଗା ଯେମିତି କି ଆଉ ଯୋଉ କଣନ୍ତି ଆମର ଗ୍ଲାସ ହାଉସ୍ ଜାଇଥିଲୁ ଗୋଟେ। କଣନ୍ତି ସେ ଯୋଉ ଉତ୍ତରପ୍ରଦେଶର ଗୋଟେ ଛୋଟ ମନ୍ଦିର ଗୋଟେ ଟାଇପର ସେ ସବୁ ବହୁତ ଜାଗା ସାର୍ ବୁଲିଥିଲୁ ମନ୍ଦିରରେ। ମନ୍ଦିରର କାରୁକାର୍ଯ୍ୟ ବହୁତ ବଢ଼ିଆ ସେପଟେ। ଯୋଉ କହିବାକୁ ଗଲେ ଉତ୍ତରପ୍ରଦେଶର ତ କହିବାକୁ ଗଲେ ଖାଲି ମନ୍ଦିର ହିଁ ମନ୍ଦିର। ସବୁଠି ଖାଲି ସେ ଆଧ୍ୟାତ୍ମିକତା ଆଉ ଇଏ କିନ୍ତୁ ବହୁତ ସାରା ଯେହେତୁ ଉଁ ଏତେ ପପୁଲେସନ ଯାଗା ଅଧିକ ଲୋକ ସେଠି ବସବାସ କରନ୍ତି। ସେଥିପାଇଁ ଟିକେ ଅ ଉ ଛୋଟ ମୋଟ ଟିକେ ଇଏ ହୁଏ।
ଓ ହୋ
ଆଉ ସାର୍ ଆପଣ, ଆପଣ କେବେ ବାହାରକୁ ଆଉ କଣ ବୁଲତେ ଜାଗା ଯାଇଛନ୍ତି ନା
ତିରୁପତି ଯାଇଛି।
ଆଜ୍ଞା। ତିରୁପତି ସାର୍ କଣ କେମିତି ବୁଲାବୁଲି ସ୍ଥାନ କେମିତି କଣ ଏଟା?
ତିରୁପତି ହଉଛି ଆମର ଯୋତି ତିରୁମାଲା ପର୍ବତରେ ଅଛି। ସେଟା ପୁରା ପାହାଡ଼ ଉପରକୁ ଚଢିବାକୁ ପଡେ। ଠାକୁରଙ୍କ ସେଠି ବହୁତ ଭିଡ। ବହୁତ ଭିଡ ସେଠି କଣ କହିଲୁ ମାନେ ଏଗାର ଘଣ୍ଟାର ମାନେ ନିର୍ମାଲ, ଆପଣ ଯଦି ନର୍ମାଲ ଯୋଉ ଗୋଟେ ଅନଲାଇନ ଟିକେଟ କରା ହୁଏ। ଟିକେଟ ମିଳିବା ବହୁତ କଷ୍ଟ। ଯଦି ସେ ଟିକେଟ ମିଳିଲା ତାହେଲେ ଠାକୁରଙ୍କ ଦର୍ଶ ଦର୍ଶନ ଆମ ଆପଣଙ୍କୁ ଚାରିରୁ ପା ଚାରି ଘଣ୍ଟା ଭିତରେ ହେଇଯିବ‌। ଯଦି ଆପଣ ସେ ଟିକେଟ ନ, ନର୍ମାଲି ଯାଇ ଆପଣ ଲାଇନ ଲଗେଇବେ ପୁରା ଏଗାର ଘଣ୍ଟାରୁ ବାର ଘଣ୍ଟା ଘଣ୍ଟା ଲାଗିବ ଆପଣଙ୍କୁ ଠାକୁର ଦର୍ଶନ ପାଇଁ।
ହଁ ହଁ ହଁ। ଆଉ ସାର୍ ସେପଟେ ଯୋଉ ଯୋଉ ଆମର ଏପଟେ ନର୍ଥ ଇଣ୍ଡିଆରେ ସବୁ ଯେମିତି କି ଉତ୍ତର ଉତ୍ତର ଭାରତରେ ସବୁ ନଗର ଷ୍ଟାଇଲ ର ମନ୍ଦିର। ସେପଟେ ଯେମିତି କିି ଦକ୍ଷିଣ ଭାରତ ଇଏ ର ସବୁ ଦ୍ରାବିଡ ଷ୍ଟାଇଲ ରେ ହେଇଥାଏ ମନ୍ଦିର। ମନ୍ଦିର ତ ସେ ସବୁ ଭଲ କାରୁକାର୍ଯ୍ୟ ସେପଟେ। ଆଉ
ଷ୍ଟାଇଲରେ ତାଙ୍କର ମନ୍ଦିର ନଥାଏ। ତ ମନ୍ଦିରର ମାନେ ଏଣ୍ଟ୍ରି ଦ୍ଵାର ଟା ହେଇଥାଏ। ତାଙ୍କର ଯୋଉ ପ୍ରବେଶ ଦ୍ଵାର ଟା ହେଇଥାଏ ସେଇଟା ଦ୍ରାବିଡଷ୍ଟାଇଲ ହେଇଥାଏ। ଭିତର ମନ୍ଦିର ନର୍ମାଲ ଆମ ମନ୍ଦିର ଯେମତି ସେମତି ମନ୍ଦିର ହେଇଥାଏ। ଆମର କିନ୍ତୁ ବହୁତ ଉଚା ଉଚା ମନ୍ଦିର ହେଇକି ନା ଆମର ମାନେ ଗେଟ୍ ମାନେ ଯେଉଁ ପ୍ରବେଶ ଦ୍ୱାରଟା ଏତେ ବଡ ହେଇନଥାଏ। ତାଙ୍କ ପ୍ରବେଶ ଦ୍ଵାରା ଟାକୁ ସେ ବହୁତ ବଡ କରି ସେମିତି ମନ୍ଦିର ଭିତରେ ଛୋଟ ମନ୍ଦିର। ଆମ ଗାଁ ଶିବ ମନ୍ଦିର ଯେମିତି ମନ୍ଦିର ସେଇଭଳିଆ ମନ୍ଦିର ଟେ ଭିତରେ ଥାଏ। କିନ୍ତୁ ତାଙ୍କ ପ୍ରବେଶ ଦୂର ଟାକୁ ଦ୍ରାବିଡ଼ ଷ୍ଟାଇଲରେ ବହୁତ ବଡ଼ କରନ୍ତି। ଆମର ଏଠି କଣ ପୁରୀ ଆମର ଯୋଉ ପୁରୀ ମନ୍ଦିର ଦେଖିବେ, ଏଇ ମନ୍ଦିର ଦେଖିବେ ସେ ସବୁ ବହୁତ ହାଇଟ୍ ହାଇଟ୍ କରାହେଇଛି। ସେଠି କିନ୍ତୁ, କିନ୍ତୁ ତାଙ୍କର ପ୍ରବେଶ ଦ୍ଵାରା ଟା ସେଇଟା ଆମର ଆପଣ ଯୋଉଠି ମନ୍ଦିର ଯାଆନ୍ତୁ। ସେଠି ତିରୁପତି ହଉ ଯେ କୈାଣସି ମନ୍ଦିର ଦେଖନ୍ତୁ ସେଠି ସବୁ ପ୍ରବେଶ ଦ୍ୱାରା ତାଙ୍କୁ ବହୁତ ଉଚା କରନ୍ତି। ସେଇଗୁଡା କାରୁ କାର୍ଯ୍ୟରେ କରିଥାନ୍ତି।
ଆଜ୍ଞା। ହଉ ତାହାଲେ ଆଜ୍ଞା ରହୁଛିୁ। ଆଜ୍ଞା।